ହ୍ୟାଲୋ
ହ୍ୟାଲୋ
କଣ କରୁଚନ୍ତି?
ବସ୍ ଥିଲି
ଆଉ ସକାଳ ଖିଆପିଆ କରିଛ?
ହଁ
ଆଉ କଣ ଖାଇଲ?
ମୁଁ ଚୁଡ଼ା ସନ୍ତୁଳା ଖାଇଥିଲି।
ଓହୋ ବଢିଆ ଖାଦ୍ୟ ଆଉ ଆଉ
ଆପଣ କଣ ଖାଇଥିଲେ?
ମୁଁ ସକାଳୁ ଏଇ ପିଠା ଖାଇଲି ଆଉ ଟିକେ ମଟର ତରକାରୀ ହେଇଥିଲା। ଆଉ ଶାଗ ଭଜା ହେଇଥିଲା ଟିକେ
ଆଉ କିଛି ଖାଇନାହାନ୍ତି?
ନା ଗାଧୁଆବେଳକୁ ଖାଇବା ଭାତ ଅରୁଆ ଭାତ ଡାଲ୍ମା ଆଜିତ ଗୁରୁବାର ଅରୁଆ ଭାତ ଡାଲ୍‌ମା ହବ ଖାଇବା ଆଉ ଆଉ କଣ ଆଉ କଣ ସବୁ ଭଲ, କାଲି ତମେ କୁଆଡେ ଯାଇଥିଲ?
ହଁ କାଲି ଆମେ ଗୋଟେ ଭୋଜି କୁ ଯାଇଥିଲୁ। ସେଇଠି ମ୍ୟାଜିକ୍ ଶୋ ହଉଥିଲା। ସେମାନେ ସେଇ ଭୋଜିରେ ଗୋଟେ ବାର୍ଥଡେ ଭୋଜିଟା ଥିଲା। ସେମାନେ ଯୋଉ ଯୋଉ ଫଟୋଫ୍ରେମ ଭିତରୁ ଗୋଟେ ପାରା ରାଇଡ୍ ଦଉଥିଲେ ତାପରେ ଗୋଟେ ରୁମାଲ୍ ରୁ ପାରା କାଢୁଥିଲେ। କାଗଜକୁ ଜାଳିକି ପାରାକୁ ଡବଲ କରୁଥିଲେ ପାରାକୁ ରୁ ରୁମାଲ୍ ରେ ବି କରିଦଉଥିଲେ। ତାପରେ ସେମାନେ ଯୋଉ ବ୍ଲେଡ ନଥାଏ। ସେ ବ୍ଲେଡ୍ କୁ ସେମାନେ ଚୋବେଇ ଦଉଛନ୍ତି ପୁରା ନୂଆ ପ୍ୟାକେଟରୁ
ଆଚ୍ଛା ମୋ କହିବା କଥା ହେଲା ଯୋଉ ଆପଣ କହିଲେ ଯେ ଫଟୋ ଫ୍ରେମ୍ ଭିତରୁ ପାରା ବାହାର କଲେ ମାନେ କଣ କାଗଜ ପାରା ନା ସପା ପାରା ନା
ରିଏଲ୍ ପାରା
ରିୟଲ ପାରା କାଢି ଦଉଛନ୍ତି!
ହଁ
ହେ ସେମାନେ କୋଉଠି ଲୁଚେଇ ରଖିଥିବେ ଦେଖେଇ ଦେଉଥିବେ।
ସେମାନେ ବୋଧେ ପ-ଅ ଯୋଉ ଫଟୋ ଫ୍ରେମର ପଛପଟେ ଯୋଉ ପାରାଟା ରଖିଥିଲେ ସେଇଟା ଫଟୋ ଭଳିଆ ଲାଗିଲା ସେଇ ପଛୁକୁ ବାଡେଇକି ସେ ଆଗ ପଟରୁ ପା ସେ ପାରାଟା କାଢ଼ିଦେଲେ।
ତ ଜାଣିପାଇଲନି, ନାଇଁ?
ହୁଁ-ଉଁ-ଉଁ ହଁ।
ଆଉ କଣ ଦେଖେଇଲେ?
ଯୋଉ-ଉ-ଉ ରୁ କାଗଜକୁ ନ୍ୟୁଜ ପେପର ଯୋଉ ସେଇ କାଗଜକୁ ଜାଳିକି ପାରା କାଢୁଥିଲେ ଯେ ତା ଭିତରୁ।
ମାନେ ବୁଝିପାରିଲିନି, କାଗଜକୁୁ ପୋଡୁଥିଲେ?
ହଁ କାଗଜକୁ ଫାଷ୍ଟରେ କାଗଜରେ ନିଆଁ ଲଗେଇଦେଲେ। ତାପରେ କାଗଜଗରେ ନିଆଁ ଲଗେଇକି ତାକୁ ତଳେ ପକେଇଦଲେ। ତାପରେ ସେଇଟାକୁ ଗୋଡରେ ଯୋଉ ଗୋଡରେ ଯେତେବେଳେ ଦଳିଲେ ସେଇଠୁ ଗୋଟେ ପାରାଟେ ବାହାରିଲା।
ଆରେ ବା-ବା-ବା ମାନେ ଜୀବନ୍ତ ପାରା?
ହଁ।
ବାଃ ବଢିଆ ମେଜିକ୍ ତାହେଲେ।
ତାପରେ, ତାପରେ ଯୋଉ ତାପରେ ଯୋଉ ଫ ଯୋଉ ବ୍ଲେଡ ନଥାଏ ସେ ବ୍ଲେଡ ଗୁଡାକୁ ବି ସେ ଚୋବେଇ ଦେଉଥିଲେ।
ମାନେ ପାଟିରେ ପୁରେଇକି?
ହଁ।
ମାନେ କିଛି ଖଣ୍ଡିଆ ଖାବରା ହଉ ନଥିଲା?
ନା।
ଆଉ ବଢିଆ ମେଜିକ୍ ତାହେଲେ, କୋଉଠୁ ଆସିଥିଲେ ଏ ମେଜିକ୍ ବାଲା?
ସେମାନେ କହି ହବନି ସେମାନେ କୋଉଠୁ ଆସିଥିଲେ। ସେମାନେ କିନ୍ତୁ ବହୁତ ବୁଢ଼ା ହେଇ ଯାଇଥିଲେ।
ମାନେ କଣ ପାଇଁ ଏ ଶୋ ଟା ହଉଥିଲା?
ଜଣଙ୍କ ଗୋଟେ ଛୋଟ ଛୁଆଟାର ବ ଯୋଉ ତାକୁ ବର୍ଷେ ହେଲା ତ। ବାର୍ଥଡେ ଥିଲା ତାର।
ଓହୋଃ, ବାର୍ଥଡେରେ ଭୋଜି ହେଇଛି ପ୍ଲସ ମ୍ୟାଜିକ୍ ବି କରିଛନ୍ତି।
ହଁ।
ଭୋଜିରେ ସବୁ କଣ ଖାଇବା ପିଇବା ହେଇଥିଲା?
ଭୋଜିରେ ଷ୍ଟାର୍ଟରରେ ହେଇଥିଲା ଚାଓମିିନ୍ ମଞ୍ଚୁରିୟନ ଫ୍ରେଞ୍ଚ୍ ଫ୍ରାଇଜ୍ ଆଉ-ଉ ପନିର ଛତୁ। ଆଉ କର୍ଣ୍ଣ।
ତମେ ସବୁ ଖାଇଲ?
ହଁଅ ତାପରେ ହେଇଥିଲା ଅ-ଅ ଚାଟ୍ ବି ହେଇଥିଲା ଆଉ ଗୁପଚୁପ ହେଇଥିଲା ରଜ ପାନ ହେଇଥିଲା।
ଏତେ ସାରା ଭୋଜି ତ ଖାଇ ପାରିବନି ଜଣେ ଲୋକ।
ତାପରେ ଏତିକି ନୁହେଁ ଆହୁରି ହେଇଥିଲା, ତାପରେ ମେନ୍ କ୍ରୋସରେ ସେମାନେ କରିଥିଲେ ଫ୍ରାଏଡ୍ ରାଇସ୍ ନର୍ମାଲ ରାଇସ୍ ଆଉ-ଆଉ କରିଥିଲେ ଡାଲି ଅ ମିକ୍ସ ମିକ୍ସ ଭେଜ ଆଉ ଆ ଚିଲି ଛତୁ ଚିଲି ଛତୁ ପରେ ସେମାନେ କରିଥିଲେ ଦହିର ଗୋଟେ ଉ ଦହିର ଯୋଉ ଇଏଟା କରିଥିଲେ ସାଲାଡ ଟା। ତାପରେ କରିଥିଲେ ଯୋଉ ଛେନା ଯୋଉ କରନ୍ତିନ ଛେନା ତରକାରୀ ସେଇଟା କରିଥିଲେ।
ମୋ କହିବା କଥା ହଉଛି ମାନେ ଯୋଉ ଏତେ ସାରା ଖାଦ୍ୟ ତିଆରି ହଉଛି ଭୋଜିରେ ମାନେ ଗୋଟେ ଲୋକ ତ ସବୁ ଖାଇପାରିବନି।
ହଁ ସବୁଥିରୁ ଟିକେ ଟିକେ ଖାଇଲେ ହେଇଯିବ।
ନାଇଁ ନାଇଁ ସମସ୍ତଙ୍କ କଣ ପସନ୍ଦ ସମାନ। କାହାର କୋଉ ଭଳିଆ ପସନ୍ଦ ସେ ତାକୁ ଆଣି ଖାଇବ ନା ଆଉ।
ହଁ
ଆଉ ବିଶେଷ କରି ଖରା ଦିନ ମାନେ ଆଇସ୍କ୍ରିମ ଟା ଭଲ ଲାଗିବ। ଥଣ୍ଡା ଥଣ୍ଡା ବି ଭଲ ଲାଗିବ ହୁଁ। ଆଉ ଛୋଟ ପିଲାମାନେ ଯୋଉମାନେ ଅଛନ୍ତି ଛୋଟ ପିଲାଙ୍କ ଜିନିଷ ଭଲ ଲାଗିବ। ତାଙ୍କର ଏଇ ଚାଓମିନ ମ୍ୟାଗି, ଗୁପଚୁପ ବଡ଼ଲୋକ ମାନଙ୍କର ପସନ୍ଦ ଅଲଗା ନୁହେଁ କି, ଆଉ ତମେ ସବୁ ଖାଇଛ?
ହଁ
ଟିକେ ଟିକେ ଖାଇଥିବ ଆଉ।
ହଁ
ଆଉ ତମେ ଗିଫ୍ଟ ଦେଲ।
ହଁ ଗିଫ୍ଟରେ ସେମାନେ ରିଟର୍ନ ଗିଫ୍ଟ ବି ଦଉଥିଲେ, ତମେ ଯଦି ତାଙ୍କୁ ଗିଫ୍ଟ ଗିଫ୍ଟ ଦବ ସେମାନେ ସମସ୍ତଙ୍କୁ ରିଟର୍ନ ଗିଫ୍ଟ ଦଉଥିଲେ।
ଆ ବଢିଆ ଆଉ ତାର ଭଲ ପ୍ରୋଗ୍ରାମ ଟା ହେଇଥିଲା ଆଉ। ତା ସାଙ୍ଗରେ ମେଡିସ୍ ଶୋଇଥିବ ହଁ। ସେ ମେଜିକ ପାଖରେ ବହୁତ ଲୋକ ରୁଣ୍ଡ ହୋଇଯାଇଥିବେ।
ହଁ
ହ ଏତେ ବଢ଼ିଆ ମେଜିକ ଟା ଆଉ। ତମେ ସବୁ ଦେଖିଛ।
ହଁ
ଆଉ କଣ ସବୁ ଦେଖେଇଲେ?
ଆଉ ସେମାନେ ଦେଖେଇଲେ ଯୋଉ ଗୋଟେ ଖାଲି ବକ୍ସଟା ଥିଲା ସେଟା ଡ୍ର ଟାଇପ ର ହେଇଥିଲା ତା ଭିତରୁ ଯୋଉ ଗୋଟେ କାଗଜ ଟେ ପକେଇଲେ ତା ଭିତରେ ତାପରେ ବନ୍ଦ କରିକି ସେଇଟାକୁ ଫୁଙ୍କିଲା ଯେତେବେଳେ ତା ଭିତରୁ ଗୋଟେ କଳା ଧଳ ର ଗୋଟେ ଠେକୁଆଟେ ବାହାରିଲା।
ଏ ବାବା ବଢ଼ିଆଟା ଯେ ମାନେ କାଗଜ ଟେ ପକେଇଦେଲେ ତା ଭିତରୁ ଠେକୁଆ ବାହାରିଲା।
ହଁ
ମାନେ ଜୋ ଯୋଡ଼େ ଠେକୁଆ।
ନା ଗୋଟେ ଗୋଟେ ସେଇଟା ବଡ଼ଟା ବି
ଓହୋ ସେ କଣ ବାକ୍ସ ଭିତରେ ଆଣିଥିଲେ ନା ଏମିତି କରିଦେଲେ ଯାଦୁ କଣ?
ଆଣିଥିଲେ ବୋଧେ ସେ ଯୋଉ ସେଟା ପୁରା ତ ଯୋଉ ଭିତରେ ପୁରା ଥିଲା ତାପରେ ସେ ବକ୍ସଟାକୁ ହଲେଇଲା ବେଳକୁ ସେ ଯେତେବେଳେ ବାହାରକୁ ପଳେଇ ଆସିଲା ସେ ରୁମାଲ ଟାକୁ ସମସ୍ତେ ଭାବିଦେଲା ବୋଧେ ଠେକୁଆ ଟା ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଲୋକ ସବୁ ତାଳି ମାରୁିଥିବେ ଆଉ।
ହଁ।
ଆଉ ସେ ଛୋଟ ପିଲାଟି କଣ ଟିକି ଛୋଟିଆ ଟିକି ପିଲାଟି ହେଇଥିଲା ନା କଣ?
ହଁ ଛୋଟ ଛୁଆ ଟା।
ଓହୋ ଆଉ ତାହେଲେ ବହୁତ ଲୋକ ଆସିଥିବେ ଭୋଜିିକ ଆଉ।
ହଁ।
ଆଉ ସବୁ ତମର କିଏ ଯାଇଥିଲେ ସବୁ।
ଆମେ ଯାଇଥିଲୁ ମୋର ଗୋଟେ ଦିଦିଟେ ଦିଟା ଦିଦି ଯାଇଥିଲେ। ଆଉ ଗୋଟେ ଭାଇ ଯାଇଥିଲି ଆଉ ଦିଟା ଭାଇ ଯାଇଥିଲେ।
ଆଚ୍ଛା ଆଚ୍ଛା ଆଉ ସମସ୍ତେ ଟିକେ ଟିକେ ଖାଇଥିବେ ଆଉ।
ହଁ।
କିନ୍ତୁ ଥଣ୍ଡା ଆଉ ଆଇସ୍କ୍ରିମ୍ ଟା ଅଧିକ ଖାଇଥିବେ କାରଣ ଖରା ଦିନ ତ।
ହଁ ଗରମ ବି ହଉଥିଲା।
ହଁ ଗରମ ତ ନିଶ୍ଚିତ ହଉଛି ବର୍ତ୍ତମାନ ତ କୁଆଡେ ବାହାରି ହଉନି ଆଉ। ଏଇ ଭୋଜିରେ କଣ ଖାଇ ହଉଛି ବେଶୀ ଗରମ ଯୋଗୁ ଖାଇ ହଉନି ଖାଲି ପାଣି ପିଇବାକୁ ଇଚ୍ଛା ହବ।
ହଁ ୟା ଦେହରେ ଯୋଉ ଗରମ ହଉଛି ତାପରେ ସେଇଗୁଡାକ ବି ଗରମ ରହୁଛି ନା। ଖାଇ ବିି ହଉନି।
ହଁ। ବିଶେଷ କରି ଛୋଟ ପିଲାମାନେ ଛୋଟ ପିଲାଙ୍କ ଜିନିଷ ଖାଇବେ ବଡ ଲୋକମାନେ ତାଙ୍କ ପସନ୍ଦ ଜିନିଷ ଖାଇବେ ହୁଁ। ତାପରେ ରାତିରେ ବି ଲୋକମାନେ ଭାତ ଖାଇବା ପାଇଁ ଟିକେ ରାଜି ହଉନାହାନ୍ତି।
ହଁ।
ତମେ କଣ ଭାତନା ରୁଟି ପୁରୀ ଖାଇଲ।
ରୁଟି କି ତ ପୁରୀ ସେମାନେ କରିନଥିଲେ ଆମେ ଫ୍ରାଏଡ ରାଇସ୍ ସମସ୍ତେ ଖାଇଥିଲୁ।
ଆଚ୍ଛା ଆଚ୍ଛା ଆଉ କେତେ ଲୋକ ଆସିଥିଲେ।
ଆସିଥିଲେ ପାଞ୍ଚଶହ ଛଅଶହ।
ବାପାରି ବଡ ଭୋଜିଟେ ହେଇଥିଲା ଆଉ।
ହଁ।
ଆଉ ସେଠି ଗେଟ୍ ବି ଭଲ ଭାବରେ ସଜା ହେଇଥିବ।
ହଁ। ଗେଟ୍ ଗେଟରେ ସେମାନେ ବେଲୁନ ଲଗେଇଥିଲେ। ସେ ଛୋଟ ଛୁଆର ଫଟୋ ଲଗେଇଥିଲେ।
ଆରେ ବା। ତ ବଢିଆ ପୋଗ୍ରାମ ଆଉ। ଆଉ କାଲି ବି ଆଇଁଷ ଫାଇଁଷ ହେଇନଥିଲା।
ନା।
ଓ ଜନ୍ମଦିନ ପାଇଁ ସବୁ ସାଧା ଭୋଜି କରିଥିଲେ ଆଉ।
ହଁ ଆଇଁଷ ତ କିଛି କରିନଥିଲେ କିନ୍ତୁ ଆଉ ଯୋଉ ଇଏ କରିଥିଲେ ମିଠା ବି କରିଥିଲେ ସେମାନେ।
କି ମିଠା ହେଇଥିଲା?
ମାଲପୁଆ ଜିଲାପି ଆଉ ଖିରି କରିଥିଲେ। ଏତିକି କରିଥିଲେ।
ଆଉ ତାହେଲେ ତିନି ପ୍ରକାର ମିଠା ହେଲାଣି କ୍ଷୀରି ମାଲପୁଆ ଆଉ। ଜିଲାପି ଆଉ ତମେ ଜିଲାପି ଖାଇଲ?
ହଁ
ଆଉ କ୍ଷୀରି ମଧ୍ୟ
ହଁ ଖୀରି ଖାଇଛି
ମାଲପୁଆ ବି ଭଲ ଲାଗୁଥିଲା
ହଁ
ଆଚ୍ଛା ଏତେ ସାରା ଖାଦ୍ୟ ଖାଇଛ ଆଉ ସେଥିପାଇଁ ପାଣି ପିଇବା ପଡିବ ସଫିଶିଏଣ୍ଟ ତୁମକୁ ନହେଲେ ହଜମ ହବନି
ହଁ ଆମେ ଟିକେ ଟିକେ ଖାଇକି ଗୋଟେ ଗୋଟେ ଥଣ୍ଡା ପିଇ ଦଉଥିଲୁ ସ୍ପ୍ରାଇଟ୍ କି ଥମ୍ସଅପ୍ ଯାହାବି
ଆଚ୍ଛା ଆଚ୍ଛା ଆଉ ସେମାନେ ଯୋଉ ରିଟନ ଗିଫ୍ଟ ଦଉଥିଲେ ମାନେ କଣ ସବୁ ଦିଅନ୍ତି ସବୁ ଛୋଟ ପିଲାଙ୍କୁ
ସେଇଟା ତ ଛୋଟ ପିଲାଙ୍କୁ ନୁହେଁ ସେମାନେ ବଡ ପିଲାଙ୍କୁ ବି ଦଉଥିଲେ ପ୍ୟାକିଂ ହେଇଥିଲା ମତେ ଲାଗୁଛି ବୋଧେ ବକ୍ସ କି ପେନସିଲ ରବର ଦେଇଥିବେ
ଦେଇଥିବେ କଣ ଗୋଟେ ଆଉ
ଆଚ୍ଛା
ହଉ ରଖୁଛି
ହଉ ଠିକ ଅଛି ରଖୁଛି
ହଁ
ବ୍ୟସ୍ତ ଅଛ ବୋଧେ
ହଁ
ହଉ ତାହେଲେ ପରେ କଥା ହବା ଆଉ